ହ୍ୟାଲୋ ହଁ ସାଙ୍ଗ ଆଉ କଣ କରୁଛ
ିଲେଇ
ବସିଥିଲ ଲ କଣ ଖାଇଛ
ମୁଁ ଖାଇଛି ରୁଟି ଭଜା
ଆଉ ଘରେ ସବୁ କ କଣ କରୁଛନ୍ତି।
ଘରେ ସବୁ ଏଇ ଆସୁଛନ୍ତି ରୋଷେଇବାସ କରଛନ୍ତି।
ତମେ କିଛି କରନା କି
ନା ମୁଁ ଏବେ ଖାଇକି ଶଠିବି ଯିବି କରିବି ଭାତଉ ଭତା ଚି ରନ୍ଧା ହଉଛି ଜଣ କି ତରକାରୀ କରିବି।
ଓହୋ
ହଁ
ଆଉ ଦେ ସେଆଡେ ସବୁ ଗରମ
ସେମିତି ଗରମ ଲାଗୁଚ ଖରାପ ପଡିଛି ଗରମ ଲାଗୁଛି।
ଓହୋ ଏଆଡେ ବି
ଗରମ ତ କଥା କହନା କେତେ ଗରମ ପଡିଛି।
ହୁଁ କେତେ ଡିଗ୍ରୀ ସେଠା ହେଇ ଆମ ଇଆଡେ ତ ଅ ଚାଳିଶ ପାଖାପାଖି।
ଆମ ଆଡେ ବି ସେଇଆ ଥିବ ବୋଧେ।
ହୁଁ। ହୁଁ କଣ ରନ୍ଧା ରନ୍ଧି କଣ କରିବ? ଶିକିଚ ରୋଷେଇ?
ଆ ରୋଷେଇ ଭାତ, ଭଜା, ତରକାରୀ, ରୁଟି, ଏସବୁ ଆଉ। କଣ ଅ
ଯାହା ହଉ ତମେ ଶିଖିଲଣି ଆଉ ବାହା ବାହା କରିଦବା ଆଉ।
ହଁ ଏତି। ତମେ ହବ୍ ଶିଖି ନା କି କିଛି?
ମୁଁ ଶିଖିଛି ଯେ ଅଳପ ଶିଖିଛି।
ହଁ ନା ହଁ ପୁରା ଅଳପ ଅଳପ ଶିକିଛି ପୁରା ଶିକିନି ।
ଯ ଆଉ ଶ୍ୱଶୁରରେ ଆଉ ଟିକେ ଶିଖେଇଦବ ଆଉ। ଶାଶୁ କହିବ ସିକେଇ ଦେବେ । ହଁ ହଁ କହୁନ ମୁଁ ଖୋଜିଦେବି ଦି ଚାରିଟା।
କଣ?
କହୁନା ମୁ
ନା ନା ଦରକାର ନାହିଁ ନିଜେ ଆସିଲେ ନିଜେ ବାହା
ନିଯେଖୁ ମର ତମ କତି ଆସିବ ବାହା ହବା ପାଇଁ।
ନା ।
ଆଉ?
ନା ସବୁ ଭଲ। ତମର କି ଖବର?
କ ହେଲା?
ମୁଁ କହିଲି ତମର କି ଖବର?
ଆମର ବି ସବୁ ଭଲ ଅଚି। ଯେ ଭଲ ଭଲ ଖରାପ ଭଲ ଖରାପ ଚାଲୁଛି ଆଉ। କଣ କରିଆ?
ତମେ କିଛି ତମେ ଖାଇନା କି?
ମୁଁ କିଛି ଖାଇନି ଭଲ ଲାଗିଲାଣିି ଭୋକ କରୁଛି କିନ୍ତୁ ଅ ଶାଗ ଭଜା ହେଇଛି ରୁଟି ହେଇଛି ଶାଗ ଭଜା ମତେ ଦେଖିକି ଖାଇଲା ମତେ ଭଲ ଲାଗୁନି।
ଆଉ କିଛି ତ ରାନ୍ଧିକି ଖାଇଦଉନା।
ରାନ୍ଧେ କଣ ଖାଇ ଇଚ୍ଛା ହଉନି ବାଖ।
ଓହୋ ଶାଶୁ ଘରେ ରହିଲେ କଣ କର
କନା ଏବେ। ଏ ତମେ କହିଲ ମତେ ବାମ୍ଫ ବାହାରି ଯାଉଛି ଶୁଣିଲା ବେଳେ। ଯା ମରିଲେ କରିଲେ କରିକି ଦବାକୁ ପଡିବ ଶାଶୁଘରକୁ।
ହଁ ଠିକ୍ କଥାଟା ଏଟା।
ହୁଁ
ଯାହା କଲେ ଶାଶୁଘରକୁ ଗଲେ ମରି ପଡିକି କରିବାକୁ ହବ।
ତମେ ଖାଲି ପ୍ରାର୍ଥନା କର ଆଉ ଭଲ ଶାଶୁ ଘଡେ ବି ଗୋଟେ ମିଳିଯାଉ।
ହଁ ଆଉ
ଆଉ ତମେ କୁହ
ନା ସବୁ ଭଲ ଅଛି କଣ ଏଇ
ହୁଁ
ହଁ ଆଉ ତମେ ଆଦିବାସୀ କି ନା
ନା ଶିଖିନି ଆଉ ଶିଖିବା ଆଉ
କେବେ ଶିଖିବ ତମେ ବା କେତେ ଉ ବଡ ହେଲାଣି ଅଠର ଉଣେଇଶି ବର୍ଷ ହେଲାଣି ତମେ ଶିଖିନ ଏବେ ପର୍ଯ୍ୟନ୍ତ
ଅଁ ତମେ ଆସିକି ମୋତେ କେଇଦିଅ
ହଁ ମୁଁ କଣ ଶିଖେଇବି ତମେ ନିଜେ ତମ ମାଆଙ୍କୁ କହିବ ନହଲେ ଭାଉଜଙ୍କୁ କହିବ ଶି
ତମେ ସାଙ୍ଗ କ ପାଇଁ ହେଇଛ
ସାଙ୍ଗ ହେଲେ କଣ ଇଏ କରିବ ଘରେମ
ଏକି କଥା ଏକି କଥା
କିଛି ନା
ହଉ ହଉ ତମେ ଏମିତି କହିଲ ନା ମୁଁ ତମଙ୍କ ସହ କଥା ହେବିନି
ଛି କଥା ହୁଅ ବୋଲି
ହଉ ହଉ ହଉ ହଉ ଆଉ
କଣ?
ହଉ ହଉ ହଉ କଥା ଆଉ ଆଉ।
ନା ଆଉ ସବୁ ଭଲ ତମେ କୋଉଠି ବୁଲିବାକୁ ଯିବନି କି?
ହଁ ବୁଲିବାକୁ ଯିବା ଚାଲୁନା କୋଉଠି ଯିବା ଆଜି ମାନେ ବହୁତ ପ୍ଲାନିଂ ଅଛି। ଅ ଏବେ ମୋର ବହୁତ ପ୍ଲାନିଂ ଅଛି ଏବେ ଗୋଟେ ଅ ଏ ରିସେପସନ୍ ଆ ଗୋଟେ ଅଛି ନା ସେଇଠି ଯିବି ଜଣଙ୍କର
ହୁଁ ହଉ।
ତୁ ଭାବିନି କୋଉ ଡ୍ରେସ ପିନ୍ଧିବି କେମିତି ସଜବାଜ ହେବି
କହୁନ କୋଉ ଡ୍ରେସ୍ ପିନ୍ଧିବ
ଭାବୁଛି ଲେହେଙ୍ଗା ଟାଇପ ର ସେଇଭଳିା ଅଛି ଗୋଟେ ସେଇଟା
ଏତେ ଗରମରେ ପିନ୍ଧିକି ପଡେଇବ
କ ଯିବି ଏବେ ଯିବିନି ଯିବି ସାରେ ବାଟ ତା ବେଳେ ଯିବି ଖାଇ ପିଇକି ଟିକେ କରିବି ହଁ ହଁ ଆସିକି ଘରେ ଓହ୍ଲେଇଦେବି ଡ୍ରେସ ସ
ଆଉ କଣ।
ଉଁ। ଆଉ ତମେ କୁହ ତମର କଣ ଆଜିର। ପ୍ଲାନ ଅଛି।
ବୁଲିବାକୁ ଯିବା ଚାଲୁନ।
ଚାଲୁନା କରୁନା ପ୍ଲାନିଂ କର।
ହଁ କହୁନ କଉଠିକି ଯିବ ପ୍ଲାନିଂ କରିବା।
ତମେ କୁହ ମୁଁ କଣ କହିବି ମୋର ଯଦି ଇ ଭଲ ନାହିଁ ତମେ କୁହ।
ତମେ କହୁନ ତମେ ବୁଲିକି ଆସିଥିବ ବହୁତ ଜାଗା ତମେ କହିବ ନା।
ବୁଲିଚି ଯେ ତମେ ଟିକେ କହିଥିଲେ ଭଲ ଭଲ ହବ।
ଆ ୱାଟର ପାର୍କ ଯିବା ଚାଲୁନ।
ହ ଗାଧେଇବା ତ ଏଇ ନଦୀ ଗୁଡା ଚାଲ ମ ପୋଖରୀରେ ବୁଡିଯିବା।
ପୁରୀ ଯିିବା ଚାଲ।
ପୁରୀ ଏ ଏତେ ଦୂର ଏତେ ଦୂର କାହିଁକି ଗଡିଆ ପଡିଆ ଥିବ ସେଇଠି ବୁଡିଯାଅ ସେଇଠୁ ବାରଟା ରୁ ଆସୁ
ନାଇଁ ଆଉଠିକି ଯିବୁ ନା ଆଜି ନ ପୋଖରୀ କିଛି ନାହିଁ।
ଏଠି ଥିବ ଦେଖ ଏଇଠି ଆଖ ପାଖରେ ଥିବ ଗୋଟେ ଗଡିଆ ଫଡିଆ ସେଥିରେ ଚାଲ ବୁଡିଯିବା ଆଉ ହେ ଭାବିନିଅ ୱାଟର ପ୍ରାକ ନେଚୁରାଲ ପୁରା ପ୍ରା କୋ ୱାଟର ପାର୍କ।
ଭଲ ୱାଟର ପାର୍କ ତାପରେ ଯାହା ହବ ଜାଣିଥିବ।
ଆଉ। ସେଇଆ ଏଇ। ପ୍ରାକୃତିକ ୱାଟର ପାର୍କ ଭଲ।
ହଁ ନେଚୁରାଲ ୱାଟର ପାର୍କ ଭଲ ନୁହେଁ।
ହୁଁ ଭଲ ନୁହେଁ।
ନା ତମେ ତ କହିଲ ପ୍ରାକୃତିକ ୱାଟର ପାର୍କ ଭଲ ମୁଁ ସେଇପାଇଁ ସେଇଥିପାଇଁ କହିଲଦେଲି ନେଚୁରାଲ ୱାଟର ପାର୍କ ଭଲ ନୁହେଁ ।
ଯୋଉଠି ଗଲେ ଭଲ ଆଉ।
ହଁ ରଜ ସପିଙ୍ଗ ହେଇଗଲାଣି।
ନା ମୁଁ କରିନି କିଛି ପଇସା ପତ୍ର ନାଇଁ।
ଆର ସପ୍ତାହକୁ ରଜ କିଛି କରିନ ଆଉ ଗୋଟେ ସପ୍ତା
କଣ ହେଲା।
ମୁଁ କହିଲି ଆଉ ଗୋଟେ ସପ୍ତାହ ରହିଲା ରଜ ସପିଙ୍ଗ କିଛି
ସେଇବା କହୁଛି ପଇସା ପତ୍ର ନାଇଁ। ହଁଁ
ଓହୋ କଁ ପାଇଁ ଘରେ କେହି ଦେଇନାହାନ୍ତି ପଇସା?
ନାଁ ପା ଗରିବ ଲୋକଟା ଗରିବ ଲୋକ।
ଆଉ
ଆଉ
ନାଁ ସବୁ ଭଲ ତମର କହ କୁଅ।
ଆମର ବି ସବୁ ଭଲ ଯେ କୁଅନା କୁଅନା ପେଟ କହୁଚୁ ଭୋକରୁ କଣ କରିବା?
ଖାଉନ ଯାାଇଁକି।
ଖା। କଁ ହେଲା କଁ କହିଲ ଭୋ ଏ ସାଙ୍ଗ
ମୁଁ କହିଲି ଯାଇଁକି ରୁଟି ଖାଉନ। ଆଉ ନହେଲେ ମାଙ୍କୁ କୋହୁନ ଆଉ କିଛି ରାନ୍ଧି ଦେବେ।
ମୋ ମାଆଙ୍କୁ ଏତେ ହଇରାଣ କରିବା ମ ତେ ଭଲ ଲାଗେ ନାଁ।
ଭାଉଜ
ହୁଁ କହିଦେ ଘରେ କାହାକୁ କଣ ଯାହା କାହାକୁ କହିଦେଲେ କହିଦେ।
ନାହିଲେ ନିଜ ନିଜକୁ ଯାହା ଆସିଚି ରାନ୍ଧିକି ଖାଇଦିଅ।
ହଁ ସେଇଆ କରିବାକୁ ପଡ଼ିବ ଆଉ।
ହୁଁ। ଆଉ ନାଊ ସ ଭଲ ତମର କୁହ ତମର କି
ମୋର ସବୁ ଭଲ ଯେ ଭଲ ଭଲ ଖରାପ ଭଲ ଖରାପ ସେଇଭଳିଆ ଚାଲୁଚି ଆଉ କଣ କରିବା ସେଇଭଳିଆ ଜୀବନ ତ ଚାଲୁଚି ଆଉ।
ହୁଁ ସମସ୍ତଙ୍କର ସେଇଆ ଜୀବନ ଆଉ କିଛି ନୁହଁ।
ଉଁ ତମର ବି ତ ସେଇଆ ଚାଲୁଥିବ ଆଉ ତମେ କିଛି କହୁନ ଆଉ‌। ଲୁଚେଇକି ରଖୁଚ ଆଉ। ତମେ ତ କିଛି କୋହୁନ ନୁ ଚେଇକି ସବୁ ରଖୁଚ ।
ତ ରୁଚି ତ ନାଇଁ ନୁଚେଇକି କଣ ରଖିବି?
ଅ ଆଉ
ନାଁ ଆଉ ସବୁ ଭଲ ତମେ କୁହ ତମର କି ଖବର। ତମର କି ଖବର କୁହ।
ଆମର ତ ସବୁ ଭଲ ଯାହା ଥିଲା ସବୁ କହିଦେଲି ଆଜିର ପ୍ଲାନିଂ ଆଗର ପ୍ଲା
ଆଉ ତମର ତମେ କେତେ ଭାଇ ଭଉଣୀ?
ଆଉ କଣ ମାନେ ଏବେ କଣ ରାନ୍ଧିଛ କଣ?
ଏବେ ଏବେ ଭାତ, ଡାଲି ପୋଟଳ ଭଜା
ଆମେ ଏବେଟେ ଆମ ମୁଁ ମୁଁ ଜାଣିଛି ନା କାଲି ପରଦିନ ଆସୁଥିଲି ବଜାରରୁ ଆସୁଥିଲି ଚାଲି ଚାଲିକି କହିଲା କଣ ଜାମୁ କୋଳି ଗଛ ଦେଖିଲି ଏଥର ଜାମୁ କୋଳି ଛୋଟ ଛୋଟ କିଛି ମିଠା ଗୋଟେ ଖାଇଲି ତୋ ତୋଳିକି ଖାଇଲି। ବଢ଼ିଆ ମିଠା
ଆମ ପାଇଁ ଟିକେ ଆଣିଲୁନି।
ହାତ ପାଇଲାଣି ପା
ଯେ ତମେ କେମିତି ଖାଇଲ
ଭୋକ କଲା ଖାଇଦେଲି ଆଉ।
ଆଉ ତମା ଖାଇଦେଲ ଭୋକ କଲା ଆଉ ଆମ ପାଇଁ ଟିକେ ଆଣିଲଣି।
ହଉ ଯିବା ଚାଲୁନା ସାଙ୍ଗ ହେଇକି ତୋଳିକି ନେଇକି ଆସିବା।
ହଁ କୋଉଦିନ ଯିବା କୁଅ ଖାଇକି ବୁଲିକି ଆସି ଯିବା ଗୁପଚୁପ ହଁ ଚାଲୁ ନ ମୁଁ କଣ ମନା କରିି ତମେ ପା କୋଉଠିକି ଯିବ ଫେରେ ଏବେ ଯିବେ କେମିତି?
ହୁଁ। ଚାଲ ଚାଲ ଖାଇ ପିଇକି ପଳେଇ ଆସିବା ଆଉ।
ହଁ ଆମେ ଏବେ ଯିବା ତ କେତେବେଳେ ଆସିବା ଏବେ ତ ଅ ଦଶଟା ବାଜିଲାଣି ଯିବା କେତେବେଳେ ଆସିବା କେତେବେଳେ ତମେ ପା କଉ ଟିକେ ଯିବ
ହଁ ଏ ବି ଗୋଟେ ଠିକି ମୁଁ ପା ସେ ଆଡେ ଯିବି।
ହୁଁ କାଲି ନହେଲେ ପହର ଦିନ ଯିବା ଦେଖିବା ଗୋଟେ ଦିନ ଦେଖି କି ଯିବା ।
କାଲି ଆଡକୁ ଆସ
ହୁଁ ଚାଲୁନ। ମୁ କଣ ମନା କରିଛି। ଯେତେବେଳେ ଡାକିଲ ପଳେଇ ଆସ ହଁ ହଁ ଯେତେବେଳେ ସେତେବେଳେ ମୁଁ ପଳେଇବି ମୁଁ କ ମନା କରିବି।
ତମେ ସବୁବେଳେେ ଇଏ ଥାଅ ଆଉ ।
ହଁ ମୋର କିଛି କାମ ନଥ ମୁଁ ସକାଳେ ଏ ସାଢେ ଦଶଟା ଭିତରେ ସରିଯାଏ କାମ ସବୁ ତାପରେ ଯିବେ ଫ ପୁର ପୁରା ତାପରେ ଚାରିଟା ପର୍ଯ୍ୟନ୍ତ ଫ୍ରି
ଓହୋ
ହଁ ଆଉ
ଆଉ
ନା ସବୁ ଭଲ ହ
ହୁଁ ସେ ଏତିକି ଟାଇମ ଥିଲେ ଭଲ ଥି ହବ ନା ଦେଖିଲ।
ଆ ଟିକେ ଆଉ ଟିକେ ଯାଉ ଆପେ ଆପେ କଟିଯିବ।
ହଁ ହ କିନ୍ତୁ ସେତିକି ଆଉ ସୋର ଫୋର ଆସିୁଛି ଇଏ କରୁଛି ସେକି ମତେ ଇଏ ହଉଛି।
ହଁ ଥାଉ। ଆଉ ଟିକେ ରହିଯା ଦଶ ମିନିଟ୍ ସେ ନିଜେ କଟିଛିିବ ପାଞ୍ଚ ମିନିଟ୍ କଣ
ହେଇଗଲାଣି ସମୟ
ବାଦିଆ
ହଉ